ହ୍ୟାଲୋ।
ହ୍ୟାଲୋ ହଁ।
ହଁ। କଣ କରୁଚ?
ଏ ବସିଥିଲି। ମୁଁ ଟିକେ ଭାବୁଥିଲି ଗୋଟେ କଥା ତ ସେଥିପାଇଁ ପଚାରିଥାନ୍ତି ଆପଣଙ୍କୁ
କୁହ।
ମୁଁ କହିଲି ଆଜିକାଲିରେ ଯୋଉ ପରିବେଶ ହେଲାଣି ଯୋଉ ପ୍ରଦୂଷଣ ହଉଛି ଯୋଉ ଅପରିଷ୍କାର ହଉଛି ସେ ବିଷୟରେ ମୋର କିଛି ଧାରଣା ନାହିଁ। ସେ ତେଣୁକରି ମୁଁ ପଚାରି ବୁଝିବାକୁ ଚାହୁଁଛି ଯେ କଣ କଲେ ଆମ ପରିବେଶକୁ ଆମେ ଦୂଷିତରୁ ବଞ୍ଚିତ କରିପାରିବା।
ଦେଖ ଆଗରୁ ଥିଲା, ମାନେ ଏତେ ଆମର ପ୍ଲାଣ୍ଟ ହେଉ, ଏତେ ଗାଡି ଏତେ ନଥିଲା ଲୋକଙ୍କ ପାଖରେ, ଏ ପ୍ଲାଣ୍ଟ ଫ୍ଲାଣ୍ଟ ଯଉ ଖୋଲା ହଉଚି, ସେଇରା ବି ପ୍ଲାଣ୍ଟ ଏତେ ନଥିଲା। ଲୋକ ପରିଶ୍ରମ କରୁଥିଲେ ବିଲବାଡିରେ, ସେଇଥିରୁ ଚାଷ ବାସ କରି ଖାଉଥିଲେ, ମାନେ ଏ ଆମ ପାଖରେ ଏତେ ପ୍ରଦୂଷିତ ହେବାକୁ ଏତେ କମ୍ପାନୀ ଫମ୍ପାନୀ ନଥିଲା। ଯେମିତି ଯେମିତି କିି ଷ୍ଟିଲ୍ ପ୍ଲାଣ୍ଟ ସେ ସବୁ କି, ଏ ଆମର ଟାଟା ପ୍ଲାଣ୍ଟ ହେଲା ସବୁ ଜିନିଷ ବହୁତ ଧୂଳି ହାଟୁ ଉଡୁଛି। ବହୁତ ତୁ ଲୋକଙ୍କର ଦେହ ଧୂଳି ଯୋଗୁଁ ବହୁତ ଖରାପ ହେଇଯାଉଛି। ଗାଡି ବି ରୋଡରେ ଯାଉଚି, ଧୂଳି ଉଡୁଚି। ଆଗରୁ ଏତେ ନଥିଲା। ଆଗରୁ ସବୁ ଲୋକଙ୍କ ପାଖରେ ଏତେ କିଛି ଜିନିଷ ନଥିଲା। ତାପରେ ଆଗରୁ ଗଛ ବହୁତ ଥିଲା। ଜଙ୍ଗଲ ଥିଲା ଚାରିଆଡେ। ଏବେ ସବୁ ଜଙ୍ଗଲକୁ କାଟିକି ସବୁ ଗାଁ ଗାଁରେ ବି ପ୍ଲାଣ୍ଟ ଖୋଲିଗଲାଣି। ଯଉଟା କି ଆମ ଧୂଳି ପ୍ରଦୂଷିତ ବାୟୁ, ଜଳ, ସବୁ ପ୍ରଦୂଷିତ ହେଇଯାଉଚି। ଯଉଟା କି ଆମ ଦେହକୁ ସେ ଯଉ ଜଳ ବାୟୁ ସବୁ ଯାଇକି ଆମ ଦେହ ବି ସବୁ ମାନେ ଖରାପ ହେବାରେ ଲାଗିଲାଣି। ଏବ୍ ଆଗରୁ ଲୋକ ଶହେ ବର୍ଷ ବଞ୍ଚୁ ଞ୍ଚୁ ଥିଲେ। ତାଙ୍କ ଦେହ ଦେଖିବ କିଛି ଖରାପ ହଉନଥିଲା। ବାସ ବୟସ ହେଲା ମାନେ ଉ ତାଙ୍କର ଦେହ ଖରାପ କିନ୍ତୁ ଏବେ ଲୋକଙ୍କର ତିରିଶ ଚାଳିଶ ବର୍ଷଠୁ ବି ଦେହ ଖରାପ ରୋଗରେ ଆକ୍ରାନ୍ତ ହେଇଯାଉଚନ୍ତି, ମରି ବି ଯାଉଚନ୍ତି ଲୋକମାନେ। ତ ଏବେକାର ଲୋକମାନେ ଖାଇବା ତାଙ୍କ ଜଳବାୟୁ ସବୁ ହିଁ ପ୍ରଦୂଷିତ ହେଇଯାଉଚି କାରଣ ଯଉ ପ୍ଲାଣ୍ଟ ମାନଙ୍କରୁ ଯଉ ସବୁ ଧୂଆଁ, ଧୂଳି ଇଏ ହଉଚି, ଆ ତମ ଆଡେ ସବୁ ପ୍ଲାଣ୍ଟ ଅଛି ନା ନାହିଁ? ଆମ ଆ ପାଖ ଆଖରେ ତ ବହୁତ ଅଛି କିନ୍ତୁ ତମ ଆଡେ?
ହଁ, ଆମ ଏଠା ପ୍ରାୟ ଜାଗାରେ ଏମିତି ହଉଚି। ଯଉ କି ଲୋକମାନେ ୟାର ବସତଃ ମାନେ ଶିକାର ହୋଇ କେତେ ଲୋକ ମାନେ ମୃତ୍ୟୁବରଣ ଆମର କଲେଣି। ମୁଁ ଚାହୁଁଚି ଏଇ ଲୋ କୁ ୟେ ୟାର କେମିତି ପ୍ରତିକାରକ ହେଇପାରିବ। କମ ପରିମାଣରେ କେମିତି ବାୟୁ ପ୍ରଦୂଷଣରୁ ମାନେ ରୋକା ହବ। ସେମିତି କି ଯେମିତି କି ଆମେ କୌଣସି ଜିନିଷ ମାନେ ଗୋଟେ ଜାଗାକୁ ଯାଉଚେ, କମ ବାଟକୁ ଯାଉ ଗୋଟେ ଦୋ ଦୋକାନକୁ ଯାଉଚୁ, ଗୋଟା ଗାଡି ନେଇକି ଯାଉଚି ହାରି ତ, ମୁଁ ଚାହୁଁଚି ସେଇ ଜିନିଷଟା ଆଗ କାଳ ଯେମିତି ଆମେ ସାଇକେଲର ବ୍ୟବହାର ଅଧିକ ମାତ୍ରାରେ କରାଯାଉଥିଲା, ଗାଡିର ବ୍ୟବହାର କମ ମାତ୍ରାରେ କରାଯାଉଥିଲା। ତେଣୁକରି ମୁଁ ଚାହୁଁଚି ଗାଡିର ପରିମାଣ କମ ହେଇଯାଉ। ଯଦି ତା ଦ୍ଵାରା କଣ ହଉଚି ନା ଯଉ ଗାଡିରୁ ଯୋଉ ବାଷ୍ପ ଟା ବାହାରୁଚି, ଯୋଉ ପ୍ରଦୂଷିତ ଟା ଯାହାଫଳରେ ସେଇ ଜିନିଷ ଟା କଣ ଚତୁପାର୍ଶ୍ଵକୁ ଘେରି ଗଲା। ଯାହା ଦ୍ଵାରା କି ଲୋକଙ୍କ ମଧ୍ୟରେ ଏହାକୁ ପ୍ରବେଶ କରି ତାଙ୍କ ଦେହ ମାନେ କ୍ଷତିକାରକ ହବାକୁ ଚେଷ୍ଟା କଲା। ସେ ସେ ଏଥିପାଇଁ ଆମେ କୌଣସି ଜାଗାକୁ ଯାଉଚେ, କମ ବାଟକୁ ଯାଉଚେ କିନ୍ତୁ ଅ ତେଲକୁ ସୁରକ୍ଷିତ ମାନେ ତେଲର କମ ମାନେ କମ ବ୍ୟବହାର ହେଇପାରିବ। ତେଣୁକରି ଆମର ଆମେ ସାଇକେଲ ଟେ ନେଇଯିବା କିଛି ତ ଅସୁବିଧା ନାହିଁ। ତେଣୁକରି ଆମେ ଗାଡିଟାକୁ କୋଉ କୋଉ ଜାଗାକୁ ନବା ଦରକାର କୋଉ ବେଳରେ ଆମର ଦରକାର ଅଛି, ସେଇଟା ଆମେ ଜାଣିବା ଦରକାର। ଆଉ ଆମେ ସାଇକେଲର ପରିମାଣ ଗାଁରେ ହଉ କମ ବାଟ ତ ଅଛି ଆମେ ସାଇକେଲରେ ବ୍ୟବହାର କଲେ, ଉଚିତ ବୋଲି ମନେକରୁ। ଆଉ ଗୋଟେ କଥା କଣ ନା ଯଦି ଆମେ ସାଇକେଲରେ ବ୍ୟବହାର କରିବା ନହେଲେ କମ ବାଟକୁ ଆମେ ଚାଲିକି ଯାଇପାରିବା, ତାହେଲେ ଆମର ଯଉ ଆକ୍ସିଡେଣ୍ଟ ହଉଚି ବା ଦୁର୍ଘଟଣା ଘଟୁଚି ତାର କେତେ ପରିମାଣ କମ ହେଇଯାଆନ୍ତା। କି ଲୋକମାନର ଯଉ ମାନେ ଦୁର୍ଘଟଣାର ଶିକାର ହଉଚନ୍ତି, ସେମାନଙ୍କର ଯଉ ଚାହିଦା ବଢ଼ି ଯାଉଚି ଜି ଆ ମୃତ୍ୟୁବରଣର, ତାହାର ଧୀରେ ଧୀରେ କମ ଲୋପ ପାଆନ୍ତା। ତେଣୁକରି ଅଧିକ ମାତ୍ରାରେ କେମିତି କଉ ଜିନିଷ ଟା ଚାଲିକି ଯିବା, ସାଇକେଲର ବ୍ୟବହାର କରିବା, ଗାଡିର ବ୍ୟବହାର ନ କରିବା, ତେଣୁକରି ଜାଣିବା ଦରକାର। ଆଉ ଗୋଟେ କଥା ହେଲମେଟର ବ୍ୟବହାର ମଧ୍ୟ ଏହା ଶିଖେଇବା ଦରକାର। କୌଣସି ଜାଗାକୁୁ ଯାଉଚେ ଆମର ଦରକାର ଅଛି, ତେଣୁକରି ତାର ହେଲମେଟଟା ନେବା ନିହାତି ଜରୁରୀ। କାରଣ ତୁମେ ସୁରକ୍ଷିତ ରହିବା ସହିତ ତୁମ ପରିବାର ମଧ୍ୟ ତୁମ ଉପରେ ନିର୍ଭର କରୁଚନ୍ତି। ତାଙ୍କୁ ମଧ୍ୟ ଦେଖାଯିବା ମାନେ ଏ ଭାବିବା ଦରକାର ଯେ, ମୋ ଯୋଗୁଁ ମୋ ଗୋଟେ ପରିବାରର ମଧ୍ୟ ଭରଣ ପୋଷଣ ହଉଚି। ଯଦି ମୁଁ ନିଜେ ସୁରକ୍ଷିତ ରହିପାରିବି ତାହେଲେ ମୋ ପରିବାରକୁ ମଧ୍ୟ ମୁଁ ସୁରକ୍ଷିତ କରିପାରିବି। ତେଣୁ କରି ମନରେ ଭାବନାରେ ସୃଷ୍ଟି କରିବାକୁ ସହିତ ଲୋକଙ୍କୁ ସଚେତନ କରିବା ଆଗେ ଦରକାର। ନିଜେ ଯଦି ସୁରକ୍ଷିତ ରହିବ, ନିଜ ପରିବାର ମଧ୍ୟ ସୁରକ୍ଷିତ ରହିପାରିବ। ନିଜ ଗାଁ ଏବଂ ଅ ଯାହାବି ଅଛି ତାହାକୁ ଆଗେ ଆମେ ସତର୍କ ଜଣେଇବା ଦର କାର। ନିଜେ ସୁରକ୍ଷିତ ରହିଲେ ଅନ୍ୟକୁ ମଧ୍ୟ ସୁରକ୍ଷିତ। ତେଣୁକରି ମୁଁ ବି ଚାହୁଁଚି, ଆଉ କୋଉ ଜିନିଷ ଅଛି ଯାହା ଆମକୁ ପ୍ରତିକାରକ ଦେଇପାରିବ।
ଆଜିକାଲି ଲୋକ ଲୋକମାନେ ବି ବୁଝୁନାହାନ୍ତି ଅଳ୍ପ ବାଟକୁ ଗାଡି ଚଲେଇକି ପଳଉଚନ୍ତି। ଏଥିରେ ଆମେ ଯଉଠି ଚାଲିବା ଦରକାର ଦେହକୁ ବି କିଛି ଏକ୍ସରସାଇଜ ଦରକାର ନା ନାଇଁ, ଆମେ ଲୋକ ଅଛନ୍ତି ସଖାଳୁ ଉଠିକି ବି ଗାଡିରେ ପଳଉଚନ୍ତି, କିରେ ଅଳ୍ପ ବାଟ ହେଲେ ଆମେ ଚାଲିକି ଏବେ ଯାଇପାରିବା ତ ଚାଲିକି ଆମେ ଯିବାହାରି କଣ ପାଇଁ ସେ ଗାଡିଟାରେ ତେଲ ବି ପକେଇବାକୁ ହେଲେ ଆମକୁ ପଇସା ଦରକାର ନାଇଁ। ଆମର ପୁଣି ଇନକମ ଏତିକି ହେଇଥିବା ଦରକାର। ଆମେ ତ ଚାଲିକି ଯଉ ଜାଗାକୁ ଯିବା କଥା ଯାଇହବ ସେଟାକୁ ବି ଗଲେ କିଛି ଅସୁବିଧା ନାହିଁ। ତ ତାପରେ ବି ଲୋକ ଆଜିକାଲି ଗର୍ ଗଛଟେ ବି ଲଗଉନାହାନ୍ତି। ମାନେ ଯେତିକି ଆମର ଦରକାର ଆମକୁ ଉଁ ଆମର ଗଛ ସେଇଥିପାଇଁ ବର୍ଷା କମ ହଉଚି ଆମର ଧୂଳି ପ୍ରଦୂଷିତ ବହୁତ ହେଇଯାଉଚି। ଯେତିକି ଦରକାର ଗଛ ବି ଆମ ପାଇଁ ଆ ବହୁତ ଦରକାର। ଗଛଟା ଲଗେଇକି ଲୋକ କାଟି ଦଉଚନ୍ତି। ହଁ ଜଙ୍ଗଲଟେ ହେଇଥିବ ହାଣି ଦେଇକି ଆମେ ଗୋଟେ ପ୍ଲାଣ୍ଟ ଖୋଲିବୁ। ପ୍ଲାଣ୍ଟ ଖୋଲ, କିନ୍ତୁ ଗଛ ବି ଆହୁରି ଲଗେଇବାର ଅଛି ନା। ତମକୁ ପ୍ଲାଣ୍ଟ ଗାଁ ପରିବେଶ କି କୌଣସି ଦୂର ପ ପରିବେଶର ଖୋଲିବା ଦରକାର। ସେ ପାଖ ଆଗରେ ଖୋଲି ଦଉଚନ୍ତି। ତାର ଯୋଉ ବିଶୁଦ୍ଧ ପା ଜଳ ସବୁ ନଈ କୁ ବ ମାନେ ସବୁ ଉ ଦଉଚନ୍ତି। ସେ ସବୁକୁ ଗୋଟେ ଅଲଗା ଜାଗାକୁ ଦବା କଥା କାରଣ ନଈ ପାଣି ଲୋକ ଗୋ ଗୋଟେ ଗୋଟେ ଗାଁରେ ନଈ ପାଣି ନଈରୁ ହିଁ ଲୋକ ପାଣି ବ୍ୟବହାର କରୁଥିବେ। ଗାଧଉଥିବେ ତାଙ୍କ ଜିନିଷ ପତ୍ର ସବୁ ସଫା କରୁଥିବେ। ସେଇ ସବୁ ତାଙ୍କ ଦେହରେ ଗଲେ ତାଙ୍କ ଦେହ ବି ଖରାପ ହୁଏ ନା, ଗୋଟେ ଗୋଟେ ଗାଁରେ ଦେଖିବ ରୋଗ ଘରେ ଘରେ ରୋଗ ଥିବ କାରଣ ସେଇଠି ଜାଣିଥିବ ତାଙ୍କର ଜଳବାୟୁ ପୁରା ବିଶ୍ ଅ ବିଶୁଦ୍ଧ ଥିବ। ମାନେ ଅପରିଷ୍କାର ବହୁତ ଥିବ ତ ଗୋଟେ ଗୋଟେ ଗାଁ ରେ ଘର ଘରକା ରୋଗ ଥିବ। ଘ ଯାହା ବିି ହେଲେ ପ୍ରତି ଘରେ ଜଣେ ଜଣଙ୍କର ରୋଗ ଥିବ। ତ ଆଜିକାଲି ସେଇ ଜଳ ବାୟୁ ଯୋଗୁଁ ବେଶୀ ଲୋକଙ୍କର ଜଳ ବାୟୁ ଆଉ ଯଉ ଖାଦ୍ୟ ସବୁ ସେ ସବୁ ଖା ଖା ସେଇ ସବୁ ଯୋଗୁ ଘରେ ଘରେ ଲୋକଙ୍କର ରୋଗ। ଆମକୁ ସେ ସବୁ ଟିକେ ସଚେତନ ହବାକୁ ପଡିବ କାରଣ ଗୋଟେ ଘରେ ସୁସ୍ଥ ରହିଲେ ହିଁ ଗୋଟେ ଲୋକ ଆଗକୁ କିଛି କରିପାରିବ ତା ପରିବାର ଉଁ ଖୁସିରେ ରହିପାରିବ। ଆଉ ଯଦି ଗୋଟେ ଘରେ ଜଣେ ଅସୁସ୍ ତ ପଡ଼ିଥିବ, ନା ସିଏ କିଛି କରିପାରିବ ନା ତା ପରିବାର ସବୁ ଭାଙ୍ଗି ପଡ଼ିବେ। ତ ଆମକୁ ଆଗେ ଦେଖିବାକୁ ପଡ଼ିବ ଆମେ ପରିବେଶ କେମିତି ଅଛି। ଯଦି ବି ଖରାପ ଥିବ ତାକୁ ଆମେ କେମିତି ସମସ୍ତେ ମିଶିକି ଇ ସୁନ୍ଦର ଅ ପରିବେଶଟେ ବନେଇବା। କେମିତି ଆମେ ନିଜେ ସୁସ୍ଥ ରହିବା। ଭଲ ଖାଦ୍ୟ ଖାଇବା ଭଲ ପରିବେଶରେ ରହିବା। ସେ ସବୁକୁ ଆମେ ଟିକେ ଦେଖିବା। ତ ଅ ତମେ କେମତି କଣ ତମ ପରିବେଶ କେମତି ଅଛି ଆ ତମ ପରିବାରକୁ କେମିତି ରଖୁଚ ତ ଟିକେ କୁହ?
ମୁଁ କହିବାକୁ ଚାହୁଁଚି, ଦେଖ ଆମେ ଯଦି ନିଜେ ସଫାସତୁରା ରହିବା ପରିଷ୍କାର ଉଚ୍ଛନ୍ନ ରହିବା। ନିଜେ ଯଉ ଜିନିଷ ଆମେ ବ୍ୟବହାର କରୁଚେ, ତାକୁ ସଠିକ ଭାବରେ ପରିଛନ୍ନ କରିବା ବା ତାକୁ ବ୍ୟବ୍ କରିବା, ତେଣୁକ ନିଜେ ପରିଷାର ପର୍ଚ୍ଛନ ରହିବା ସହିତ ଚତୁଃପାର୍ଶ୍ୱକୁ ମଧ୍ୟ ପରିଷା ପରିଷ୍କାର ପରିଚ୍ଛନ କରିବାକୁ ପଡିବ। ନହେଲେ ଆଜିିକାଲି ଯଉ ରୋଗ ବାଗ ହଉଚି, ଯେମିତି ଅ ବିଭିନ୍ନ ପ୍ରକାରର ରୋଗ ଯେମିତି କିି ଆମର କଣ ଅ ମୁ ମଶା ମଶା କାମୁଡିଲେ ସେ ଯଉ ରୋଗ ହଉଚି ବା ଝାଡା ହଉଚି କିମ୍ବା ତମର ଥଣ୍ଡା ହଉଚି, ଜର ହଉଚି, କାଶ ହଉଚି ଯାହା ବି ଅଛି ତୁମେ ନିଜେ ପରିଷ୍କାର ପଚ୍ଛନ୍ନ ରହିବାକୁ ପଡିବ। ଯଉ କୌଣସି ଜିନିଷ ଆମେ ପରିବା ହଉ କି ଯାହା ଆଣଛୁ ତାକ୍ ଆଗେ ପ ଭଲ ଭାବରେ ଧୋଇ ଦରକାରେ। ଆମେ ସଡନ୍ ସେ କରିଦଉ, ସେ ଖାଦ୍ୟ ଦଉଚନ୍ତି, ତାପରେ ଯଉ ଦେହ ପାହ ହେଉଚି, ଆମେ ଜାଣିପାରୁନେ ଏକଚୋଲି ଏଇଟା କାହିଁକି ହେଲା? ସେଇଟା ଆଗେ ଜାଣିବା ଦରକାରେ ଯେ, ହଁ ଏଇ ଜିନିଷ ଟା ଆଣିଲେ ଆମେ ପରିଷ୍କାର କରିକି ଧୋଇବା ପିଲାଙ୍କୁ ଖାଇବାକୁ ଦେବା। ସେ ପିଲାଙ୍କୁ ମ ଜଣେଇବା ଯେ, ଆମେ ଏଇ ଜିନିଷ ଟାକୁ ଆଣି ଯେ ବାହାରୁ ଏହାର କେତେ ପ୍ରକାରର ଜିନିଷ ମାନେ ଖରାପ ଅଛି ସେଟା କୁ ଆ ମେ ଧୋଇବା ଧୋଇ ସାରିଲା ପରେ ଆମେ ଯାଇକି ତାକୁ ଆମେ ଖାଇବା କି ତମେ ଯାହା ବ୍ୟବହାର କରିପାରିବା କିନ୍ତୁ ପ୍ରଥମ ତ ନିଜେ ପରିଷ୍କାର ପରିଚ୍ଛନ୍ନ ରହିବ କୌଣସି ଜିନିଷ ଟାକୁ ସାଙ୍ଗେ ସାଙ୍ଗେ ବ୍ୟବହାର ନ କରି ତାକୁ ପରିଷ୍କାର ପରିଚ୍ଛନ୍ନ କରି ତାକୁ ବ୍ୟବହାର କରିବ। ଏଇଟା ଆଗେ ନିଜ ପରିବାର ହଉ ନା ପିଲାଛୁଆ ହଉ ସଚେତନ କରିବ ପିଲାଙ୍କୁ ପରିଷ୍କାର ପରିଛନ୍ନ ରଖିବ ତାପରେ ଯାଇକି ତାକୁ ବ୍ୟବହାର କରିବା ପାଇଁ ପରାମର୍ଶ ଦବ ତ ସେଥିପାଇଁ ମୁଁ ଚାହୁଁଛି ପରିଷ୍କାର ପରିଚ୍ଛନ୍ନ ରହିବା ସବୁ ଜିନିଷକୁ ଭଲ ଭାବରେ ଦେଖି ଚାହିଁ କୌଣସି ଜିନିଷ ଟାକୁ ସାଙ୍ଗେ ସାଙ୍ଗେ ବ୍ୟବହାର ନ କରି ତାକୁ ପରଖିକି ପିଲାଙ୍କୁ ଦେବା।
ଭଲ କଥା ଟା କହିଲ। କାରଣ କାରଣ ଆଜି କାଲି ବାହାରେ ମିଳୁ ଥିବା ଜିନିଷ ଛୁଆ ସାଙ୍ଗେ ସାଙ୍ଗେ ଯାଉଛନ୍ତି। ଛୋଟ ଛୁଆ ଜାଣି ପାରୁନାହାନ୍ତି ନଧୋଇକି ଖାଇ ଦଉଛନ୍ତି କାରକ ସେଥିରେ ଯୋଉ ଧୂଳି ଉଡିକି ଥିବ କି ଯୋଉ ପ୍ରେମ ରହିକି ଆଜିକାଲି ପରିବା କଣ ଫଳ କଣ ବହୁତ ଦିନ ପର୍ଯ୍ୟନ୍ତ ରହିବା ପାଇଁ ତାକୁ ଗୋଟେ କେମିକାଲ ଦିଆଯାଉଛି ସେସବୁ ଥିବ ନା ଛୁଆ ସେଇଟା ଆକୁ ଖାଇ ଦେେଉଛନ୍ତି ଯେଉଁଟାକି ଛୁଆଙ୍କ ଦେହରେ ଯାଇକି ଛୁଆ ହେଉ କି ବଡ଼ ଲୋକଉ ନଧୋଇକି ବାହାରେ ଖାଇଦବା କୌଣସି ଜିନିଷ ସେଟା ଦେହକୁ ଯାଇକି ବହୁତ ପେଟ ପେଟ ଖରାପ କରେ ତ ଛୁଆ ସେଥିରେ ଦେହ ଖରାପ ହୁଅନ୍ତି ତ ଆଜିକାଲି କିଛି ମାନୁନାହାନ୍ତି ସିନା ଛୁଆ କିନ୍ତୁ ଜାଣି ପାରୁନାହାନ୍ତି ନିଜ ପ୍ରତି କେତେ ଖରାପ ବାହହାର ଜିନିଷ ଖାଇକି କେତେ ଦେହ ଖରାପ କରୁଛନ୍ତି। ତ ଆମେ ସବୁବେଳେ ଚେଷ୍ଟା କରିବା ସମସ୍ତଙ୍କୁ କେମିତି ଭଲ ଖାଦ୍ୟ ଦିଆଯିବ କେମିତି ଭଲ ଖାଦ୍ୟ ଖାଇକି ସୁସ୍ଥ ରହିବେ ତ ପରିଷ୍କାର ସବୁ ଜିନିଷ ଧୋଇକି ଖାଇବେ ହାତ ଧୋଇବେ ଜିନିଷ ବି ଧୋଇକି ଖାଇବେ। ଫଳଠୁ ପରିବାଠୁ ଆରମ୍ଭ କରିକି ସବୁ କାରଣ ବାହାରୁ ଆସୁଛି କେତେ ଲୋକ ଧୂଳି କେତେ ଜିନିଷ ପରିବେଶ ବହୁତ ଖରାପ ନା ଧୂଳି ଏବେ ଧୂଳି ପରିବେଶ ହେଇଯାଇଛି। ତ ସବୁ ଜିନିଷ ଚେଷ୍ଟା କରିବା ଘର ଲୋକମାନଙ୍କୁ କେମିତି ସୁସ୍ଥ ତ ରଖିବା ଭଲ ଜିନିଷ ତାଙ୍କୁ ଦେବା ଖାଇବା ପାଇଁ ଫଳ ପନିପରିବା ତ ସବୁ ଜିନିଷ ତ ସେଇଥିପାଇଁ ଆମେ ଚେଷ୍ଟା କରିବା ତ ପରିବାରକୁ କେମିତି ଭଲ ରହିବା ନିଜେ କେମିତି ସୁସ୍ଥ ରହିବା ଘରର ସମସ୍ତେ କେମିତି ସୁସ୍ଥ ରହିବେ ପରିବେଶ ବି କେମିତି ସୁସ୍ଥ ରହିବ ସେ ବିଷୟରେ ଆମେ କଥା ହବା ଆଉ
ହୁଁ ସତ କଥା ଏଇ ଜିନିଷକୁ ପ୍ରପର ଆମେ ଭଲ ଭାବରେ ଦେଖି ଚାହିଁକି ବ୍ୟବହାର କରିବା ଉଚିତ। ତ ସହିତ ନିଜେ ଭଲରେ ରହିବ ଅନ୍ୟମାନଙ୍କୁ ମଧ୍ୟ ସୁରକ୍ଷିତ ରଖାରିବ।